ହ୍ୟାଲୋ।
ହଁ।
ହଁ।
ଏଇଟା କଣ କହିଲ ନେଟୱାର୍କ ଯାଉଚି ଆସୁଚି ଯେ ଏଇନା କଣ ଲା ଉଠେଇଲି ଯେମିତି କଟିଗଲା।
ହଁ ମୋର ତ ଉଠେଇ ହେଇନି, ମୁଁ କହିଲି ଆଲୋ କାଇହିଁ ଉଠେଇଲେନି ଏମିତି ହେଇଗଲା।
ଉଠେଇଲି କଟିଗଲା ପୁଣି ଏଇନା ପୁଣି ଆସିଲା। ବର୍ଷା ଆମର ପୁରା ଜୋରଦାର ବର୍ଷା ହଉଚି।
ହଁ ବା ଆଜି ବର୍ଷା ଟୋଟାଲ ଛାଡ଼ୁ ନାହିଁ ଆଉ। ଆମ ଆଡ଼େ ବା ସେଇ ପ୍ରବଳ ବର୍ଷା ସକାଳୁ ଆଜି ଛୁଆ ପିଲା କେହି ଗୋଟେ ଘରୁ ବାହାରୁନାହାନ୍ତି। ଇଏ ତାଙ୍କର ଖାଲି ଡ୍ୟୁଟି ରୁ ହଁ। ସକାଳୁ ଏ ସିପ୍ଟି ରେ ନା ନାଇଟି ରେ ଯାଇଥିଲେ ପଳେଇ ଆସିଲେ। ସେ ତିିନ୍ତି ତିିନ୍ତାକି ଆସିକି ଏକାଥରେ ଗାଧୋଇ ପଡ଼ିକି ଖାଇ ଦେଇକି ଶୋଇଲେ। ଆଉ ସେଇ ଇଟିଲି ଘୁଗୁନି ନେଇ ଆସିଥିଲେ ଏଇଠି କି ଆମର ବିକା ଆଶି ସେ ସେମିତି ଘିତିଆଣିକି ଖାଇ ଦେଇଛନ୍ତି ସମସ୍ତେ ଶୋଇପଢ଼ି ହଁ। ଆଉ କିଛି ଜଳଖିଆ ଫଳଖିଆ କରିନୁଁ ତ ସେଥିପାଇଁ ଆମର ଆ ଚା ଟା ଖାଲି ହେଇଚି ଆଉ କିଛି କରିନୁଁ। ସବୁ କିଣିକି ଖାଇଦେଲେ। ହୁ ହୁ। ହୁଁ। ଆଉ। ଆଉ ତମର?
ମୁଁ ତ ଆଜି କାଲି ପିଠା କରିଥିଲି କହୁଥିଲି ଏଇ ପିଠା ବି ଏଇନା ସକାଳେ ଖାଇଲି।
ହଁ।
ଆଉ କିଛି କରିନି, ମୁଁ ତ ଗାଧେଇନି ଗାଧେଇବି ଏଇନା ଟିକେ।
ହଁ, ହଁ।
ବର୍ଷା ତ ଏତେ ଜୋର ହଉଚି ମୁଁ କେତେବେଳୁ ଉଠିଲିଣି। ଫୁଲ ଫୁଲ ତୋଳି ଠାକୁର ପୁଜା କରି। ଏଇ ବସିକିନା କଥା ହଉଥିଲୁ ହୁଁ, ଆଙ୍କର ମୋର ଝିଅ। ସେ ଟାଇମ୍ ପଳେଇଲା କୁଆଡ଼େ। ତାପରେ, ତାପରେ ଲୁଗା ଫୁଗା ଚେଞ୍ଜ କଲି। ନାଇଟି ଫାଇଟି ଚେଞ୍ଜ କରିକି ନା ପୁଣି ଛୁଆମାନଙ୍କ ପାଇଁ ବାପାଙ୍କୁ ଦେଇଦେଲି ଖାଇବାକୁ।
ହୁଁ।
ଆଜି କିଛି ସଫା ସଫା
ଏ ନା ମ ଏଇ ବର୍ଷାରେ ଏରା କୋଉଠି ଶୁକା ହବ?
ହଁ ଆସ
ହଁ ସେଇଥିପାଇଁ ମୁଁ ମୋର ସେଇ ସଫା କଲି ନାଇ ତ ଏକାଥରେ ଗାଧେଇକି ପଳି ଆସ ଏ ମ ଲୁଗା ଦିଖଣ୍ଡ ନାଇଟ୍ ଟାକୁ ଧୋଇ ଧୁଆ ଦେଇକି ଗାଧେଇକି ଏକାଥରେ ପଳିଆଏ। ଆରା କେତେଥର ମଣିଷ ଯାଉଥିବ, ତିନ୍ତୁଥିବ, ତଳକୁ ଯାଉଥୁବ ଆସଥୁବ ହଜାର ଥର। ଆ ମୁଁ କହିନି ନା ମୁଁ ଆଉ ଫୁଲ ତୋଳି ଦେଇ ଆସେ ଏକାଥରେ କାମ ଛିଡ଼େଇ ଦିଏ। ଠାକୁର ପୂଜା ଟା ଆମର ଟିକେ ଚହୁଁରାରେ କଲା ବେଳକୁ ଟିକେ ଆମ ଘରଠୁ ଦୂର ହେଇଯାଉଛି ଚଉଁରା ଟା। ଆଉ ସେଇଆକୁ ତିନ୍ତିବୁ। ଆଉ ଲୁଗା ପିନ୍ଧିଲିନି ଏତେ ବର୍ଷାରେ ନାଇଟି ପିନ୍ଧିଦେଲି। ମାନେ ଏଇନା କିଏ ଶାଢୀ, ସାୟା, ବ୍ଲାଉଜ୍ ନୁଗା ଏତେ କଥା ପିନ୍ଧିବ। ମୋର ଏକାଥରେ ନାଇଟ୍ ଟେ ଗଳେଇ ଦିଏ କାମ ସଇଲା। ସାୟା ଚେଞ୍ଜ କଲି ନାଇଟି। ନନା ହେରିକା ଅଛନ୍ତି ବି ମୁଁ ଆଉ ତଳକୁ ଯିବିନି ମୋର କାମ ସରିଗଲା। ହଁ ଆମର ଦେଢଶୁର ଦି ଜଣ ରହିଚନ୍ତି ଆଜି ରବ
ଆମର ମୋର ଆଉ ଶାଢୀ ମାଡି ଅଛି ଯେ। କେତେ ସେ ମୋର ତ ମୁଁ ତ ବଡ କେ ଦେଡଶୁ ଶୁର ମୋର ନାହାନ୍ତି। ଏଠି ନିଜର ତ ଆମର ଏଟା କୋଉ ଗାଁ ହେଇଚି ଯେ ଆମର କିଏ ଏଠି ଆସୁ ଚି କେଇ ତ କା ଘରକୁ ଏଠି ଯିବାର ନାହିଁ।
ହଁ।
ନିଜେ ଘର ଭିତରେ ରୁହ। ଶଶୁର ତ ଅଛନ୍ତି, ମୋର ପିନ୍ଧା ଅଭ୍ୟାସ ହେଇଗଲାଣି।
ଏ ହଁ।
ମୋର ମୋ ଯା ହେରିକା ବି ସବୁ ସେ ସେ ବି ଆସିଲେ ଡ୍ରେସ୍ ଫ୍ରେସୂ ପିନ୍ଧେ। ଶାଢ଼ୀ ଫାଡି ସେ ପିନ୍ଧେନି।
ହଁ ମୁଁ ସେଇ ଗଲେ ଯିଆଡେ ଡ୍ରେସ୍ ପିନ୍ଦ ଦିଏ। ଏଇ ଘରେ ନନା ଦି ଜଣ ରହୁଛନ୍ତି ବୋଲି ମୁଁ ମୋର ଦେ ମୋ ଦେଢଶୁର ଦି ଜଣ ଥିବେ। ଆଉ କଣ ତାଙ୍କ ଆଗରେ ନାଇଟ୍ ସେ ପିନ୍ଧିକି ଟଙ୍ଗ ମଙ୍ଗ ହଉ। ସେଇଥି ପାଇଁ ଲୁଗଟା ପିନ୍ଦ ଦେଇକି ଦିନମାନ ଲୁଗା ପିନ୍ଦ ଦିଏ। ସନ୍ଧ୍ୟା ହେଲେ ସନ୍ ଧୁଆ ଧୋଇ ହେଇ ନାଇଟି ପିନ୍ଦଦିଏ ରାତିରେ ଯା। ଆଉ ସିଏ ତାଙ୍କର ତଳ ରୁମ୍। ମୋର ଉପର ରୁମ୍ ଆଉ ଦେଖା ଦର୍ଶନ ହୁଏ ନାହିଁ।
ହଁ।
ହଁ ଆଉ ମୋ ମଝିଆଣି ଯା ତାଙ୍କର ନାଇଟ୍ ପିନ୍ଧିଦେଇକି ସିଏ ତାଙ୍କର ଦିନ ମାନେ ସେ ନାଇଟ୍ ପିନ୍ଧିଥିବେ। ବଡ ତ ସୁଧୁ ନାଇଟି ତାଙ୍କର, ତାଙ୍କର ଦେଢଶୁର ନାହାନ୍ତି ସିଏ ତାଙ୍କର ସୁଧୁ ନାଇଟ। ଆ ମଝିଆଣି ଯା ସିଏ ନନା ଥିଲେ ସେ ସେ ନାଇଟି ପିନ୍ଧିକି ଷ୍ଟଲ୍ ପକେଇଦେବେ। ମୁଁ ମୋର ଯାହାହେଲେ ଅଛନ୍ତି, ମୁଁ ସେଇଥିପାଇଁ ଟିକେ ମାନେ ଆଉ। ଏ ନଥିଲା ବେଳେ ପିନ୍ଧି ଦେଇକି ମୋର ଉପରକୁ ପଳିଆସେ। ଉପର ଏ କିଏ ଆସୁଛି ନା ଯାଉଚି ସଃ ଆସନ୍ତିନି ତ ଉପରକୁ ବେଶୀ। ଟୋଟାଲ ଆସନ୍ତିନି। ଦେଢଶୁର ଭାଇବୋହୁ ରୁମ୍ କାଇଁ ଆସିବେ ଉପରକୁ ସେ ଆସନ୍ତିନି। ଆଉ ମୁଁ ମୋର ସେଇଠି ନାଇଟି ପିନ୍ଧିକି ଉପରେ ଯାହା ରହିଲି ଆଉ। ହୁଁ। ହେ ଆମ ଏଠି ସମସ୍ତେ ଡ୍ରେସ୍, ନାଇଟି। ଉଁ, ଆଜିକାଲି ଯୋଉ ଗରମ ହଉଚି, ହଁ ଯୋଉ ଗରମ ହଉଚି। ତାପରେ ଯୋଉ ବର୍ଷ
ନାଇଟିଟା ମୁଁ ପିନ୍ଧିନି ଏବେ ଏଇ ଦି ଚାରି ବର୍ଷ ହେଲା ସଦାବେଳେ ପିନ୍ଧେ, ନହେଲେ ମୁଁ ସଦାବେଳେ ଲୁଗାପିନ୍ଧେ ମୋ ଶାଶୁ ଟିକେ ଷ୍ଟ୍ରିକ୍ଟ ତ। ଷ୍ଟ୍ରିକ୍ଟ୍ ନୁହଁ କନ୍ତୁ ଏ ଟାଇମ୍ ରେ ସମସ୍ତେ ତ ପିନ୍ଧିଲେଣି ଆଉ ତୁ ପିନ୍ଧିବୁ ଗାଁ ଗହଳିରେ ସେ ଲୋକ ପିନ୍ଧୁଛନ୍ତି ଆଉ ଆମେ ତ ଏଇଠି ଟାଉନ୍ ବଜାରରେ ରହୁଛୁ ଆଉ।
ସେଠି ଦେଖୁଛି। ନା ମ ଏଇନା ଗାଁ ଗହଳି ସବୁଆଡେ ପିନ୍ଧୁଚନ୍ତି। ହଁ ନାଇଟି ଯୁଆଡେ ଖୋଜିବ ଯୁଆଡେ ଯିବ ଦେଖିବ ନାଇଟି ଥିବ ସମସ୍ତଙ୍କ ଘରେ ଆଭେଲେବୁଲ୍। ଆମ ଭାଉଜ ହେରିକା ସେମିତି ନାଇଟି ପିନ୍ଧନ୍ତି, ସମସ୍ତେ। ଏଠି ଆମର ତ ଖୁଡି ଶାଶୁ ମାନେ ରିଲ୍ସ କରୁଛନ୍ତି ନାଇଟି ପିନ୍ଧିକି ଚୁଦାର ପିନ୍ଧିକି।
ତମର ବର୍ଷା ଜୋରେ ହଉଚି?
ହଁ ବର୍ଷା ବା ଛାଡୁନି ଟୋଟାଲି। ବର୍ଷା ଟୋଟାଲି ଛାଡୁନି, ସେନ୍ତି ଛତା ଧରିକି ଯାଇକି ଫୁଲ ଦଟା ତୋଳିଦେଲି। ହଁ ଯା। ଠାକୁର ପୂଜା କରିଦେଲି କାମ ଛିଡେଇ ଦେଇକି ପଳେଇଆଇଲି। ପଦାରେ ଚହୁରା ଟା।
ସେମାନେ-ସେମାନେ ଠାକୁର ପୂଜା କରନ୍ତିନି?
ନା-ନା। ସିଏ ଜମା ମୋ ବଡ଼ ଜାଆଙ୍କର ଅଣ୍ଟା ପ୍ରୋବ୍ଲେମ୍ ବୋଲି ସିଏ ପୁରା ମୋଟାମୋଟି ଉଚ୍ଚା ସାଇଜି ଗୋରା ସବୁ। ହେଲେ ତାଙ୍କ ଅଣ୍ଟା ପ୍ରୋବ୍ଲେମ୍ ବୋଲି ସେ ସିଡିି ଚଢିବେନି। ଓପର ରୁମ୍ ରେ ଠାକୁର ଘରଟା, ସିଏ ଓପରକୁ ଆସିବେ ହିଁ ନାହିଁ। ସେ ଜୁହାର ହେବା ପାଇଁ ବି ଆସିବେନି। ଏଇ ଚହୁରାରେ ଏଇନା ପାଣି ବୋଲିକି ଚହୁରାଟା ବଡ ଚହୁରାଟା ସେଟା ସିଉଳି ଫିଉଳି ପଡିଯିବ ପାଣି ହେଇଯିବ ପାଣି ଗଛରେ ବି ଦେବେନେଇଁ ଠାକୁର ଗଛରେ। ମୁଁ ସେ ପାଣିିକି ଢାଳ ଢୁଳା ଦେଇକି ସବୁ ପଳେଇଆଇଲି ଏକାଥେରେ। ଇଏ ତ ଦେବେନେଇଁ ଖାଲିଟାରେ କାହିଁକି ସକାଳୁ ସଞ୍ଜ ସାରିକା ବାଲ୍ଟି ଟା ସେଇଠି ଥୁଆ ହେଇଥିବ ଢାଳ ଥୁଆ ହେଇଥିବ। ଢାଳ ଢୁଳା ଦେଇକି ସବୁ ଧରିକି ପଳେଇଆଇଲି। ସେ ତ ଯିବେନି ଚହୁରା ମୂଳକୁ ଦି ଜଣ ଯାକ ଆ ମୁ କାଇଁ ଖାଲଟାରେ ଏଠି ସେୟା ହଁ।
ଗାଧେଇକି ଏନ୍ତି ସ୍ତ୍ରୀ ଲୋକମାନେ ଟିକେ ସୂର୍ଯ୍ୟଙ୍କୁ ଚଉରାରେ ତ ପୂଜା ନ କଲେ, ଚଉରାରେ ଟିକେ ମୁଣ୍ଡିଆ ଟିକେ ମାରିକି ଆସିବନି। ଆମ କିନ୍ତୁ ଜା ହେରିକା ଏତେ ପଢାଲିଖା କିନ୍ତୁ ସେ ଗାଧେଇକି ଯାହାହେଲେ ବି ଚଉରାରେ ଟିକେ ପାଣି ଦବ ଠାକୁର ଘରେ ମୁଣ୍ଡିଆଟିଏ ମାରିକି ଆସି
ନା ସିଏ ପାହଚ ଚଢିବେନି ଉପରକୁ ଆସିବେନି ଆଉ ମଝିଆଣି ତ ତାର ମନର ପଡିବନି ସେ ଖାଇସାରିବଣି ତାର ଟୋଟାଲି ଦାନ୍ତ ଘସି ନଥିବ ସେ ଖାଇଦବ। ତାର ଏମିତିଆ ମନ।
ମୁଁ ଆ ଏତବଳ ଯାଙ୍କେ ମାନେ ମୁଁ ଦେଖ ଏଠି ମତେ କେହି କହିଆକୁ ନାହାନ୍ତି ମୁଁ ମନେ କେବେବି ଅଗାଧୁଆ ଚାହା ଟିକେ ବି ପିଏନି ବିଶ୍ୱାସ କରିବ ଖାଲି ପାଣି ଗ୍ଲାସ୍ ଟେ ପିଇବି ଗାଧୋଇ ସାରି ମୋର ସବୁ, ଅଗାଧୁଆ କେବେ ଖାଏନି କି ଅଗାଧୁଆ କେବେ ନାଇଟି ଫାଇଟି ଚେଞ୍ଜ କରିକି ବି ମୁଁ କରେନି, ଖାଲି ଅଧିକ ଟିକେ ଆଜି ଟିକେ ମୋର କଣ ଆଜି ଚୁଟିରେ ଟିକେ ମେହେନ୍ଦୀ ଟିକେ କଲି ବୋଲି ଗୋଟେ ବାହାଘରଟା ଅଛି ତ।
ହଁ।
ମେହେନ୍ଦି ଟିକେ କରିଦେଇଛି ବୋଲି ଟିକେ ଆଉ ମେହେନ୍ଦି କରିକି ତ ସାଙ୍ଗେ-ସାଙ୍ଗେ ଗାଧେଇ ହବନି ନା ସେ ଥିପାଇଁ ମୁଁ ଟିକେ ମୋର ଲେଟ୍ ଚେଞ୍ଜ କଲି ନହଲେ-ନହେଲେ ମୁଁ ବି ଯାହା ହେଲେ ଆଗେ ଗାଧେଇକି ଆଗେ ନହେଲେ ରୋଷେଇ କରିଦେବି କି ଖାଇବାକୁ ଦେବି ତାପରେ ପ ସୋ ପୂଜା କରିବି କିନ୍ତୁ ସବୁବେଳେ ମୋର ଗାଧୋଇ, ଅଗାଧୁଆ ମୁଁ କେବେ କରେନି।
ନା ମୋର କଣ କୁହନି ଏଇ ଛୁଆ ପିଲା ଯିବେ ବୋଲି ଝିଅ ଟା ଟାଇମ ଟିକେ ଚେଞ୍ଜ ହେଇଗଲା ବୋଲି, ନରେ ନହିଁ ମୁୁ ନଗା ଏକାଥରେ ଯିବି ଲାଟିନ୍ ଯିବି ଗାଧୋଇବି ଆସିବି। ମୋର କାମ ସରିଲା ମୁଁ ହେରା ଜମା ରହେନି ଅଗାଧା ବେଶୀ ଟାଇମ୍ ଆଗେ ମୁଁ ଗାଧେଇିମି ମୋ ଯାଅ ଦିଟା ଯାକ ବାଟାଟ କୁ ଗୋଟେ ଗାଧେଇବେ। ସେ ଯଡ଼ି ଠାରତାଙ୍କୁ କେଉଦିନ ାକୁ ଠାକୁର ପୂଜା ପର୍ବ, କୋଉ ଦିନ ଯ ଠାକୁର ପୂଜା ତାଙ୍କୁ ପଡିବ ସିଏ ତାହେଲେ ବାରଟା ସାଢେ ବାରଟାରେ ପୂଜା କରିବେ। ମୁଁ କହିବି ଆଉ କାହିଁ, ଘନ୍ ହଁ, ସିଏ କଅ ହଁ ସେତିକି ଦିନି ସିଏ କରିବେ କେମିତି କୁହନି ବା ବରଟା ସାଢ଼େ ବାରଟା, ହଁ ମୁଁ କହିବି ଆଉ କାଇଁ କରୁ କରୁଛ ହେଲା ଘଣ୍ଟି ବଜୁନ ଲୋକ ଶୁଣିଲେ ହସିବେ ସେମିତି ପୂଜା କରିଦିଅ।
ଏ ଗାଁ ଗାଁ ବାହାରେ ନା ଲୋକ କହିଦେବେ।
ଆଉ କହିବେନି ନା, କହ
ମୁଁ ତ ବିଶ୍ୱାସ କରିବା ଧର ଦିନେ ଦିନେ ଧର ଦିନେ ଯୋଉ ଦିନ ଟିକେ ରାତିରେ କଣ ଲେଟ୍ ଫେଟ କୁଆଡ଼େ ଯାଇଥିବୁ ଆସିଲା ବେଳକୁ ଯାହାହେଲେ ବି ସାଇଡ୍ ରେ ସବୁ ଘରେ ରହୁଛି ନା? ଧର ଚଉଁରା ଫଊଂରା ରେ ଘଣ୍ଟି ବାଜିବା କି ଝାଡୁ କରି ବା ମତେ ଭାରି ଇଏ, ସଥିପାଇଁ ମୁଁ ବିଶ୍ୱାସ କରେ ଉ ଛୁଆ ପାଞ୍ଚଟାରୁ ସ୍କୁଲ ପଳେଇବେ ସାଢ଼େ ପାଞ୍ଚଟାରେ ମୁଁ ଆ ଆଗେ ବାହାରଟା ଝାଡୁ କରିଦେଇକି ମୁଁ କହିଲି ଘରଟା ପଛେ ଲେଟ୍ ହଉ କାଳେ କିଏ ଦେଖିଦବ କହିବ ଲେଟରେ ଝାଡୁ କରୁଛି।
ଆଉ କଣ ଖରାପ କଥା ନାଇଁ କି ମୁଁ ମୋର ସେଇଥି ମୁଁ ହେଲ ଯଦି ଉଠିଲି ମୁଁ ଆଗେ ଝାଡୁ ପଦେଇ ପୁଅକୁ ବତେଇ ଦେବି।
ସେ ତମ ଶ୍ୱଶୁର ଶ୍ୱଶୁର କୋଉଠି ଖାଆନ୍ତି?
ସିଏ ଗୋଟେ ଠାରେ ବସିବେ। ସିଏ ସେଇଠି ବସିଲେ ସିଏ ସମସ୍ତେ ଯିଏ ଯାହା ତରକାରୀ ପତ୍ର କରିଥିବ ସମସ୍ତେ ଦେବେ ଯିଏ ରାତିରେ ରୁଟି ମାନେ କ ରୁଟି ନେଇକିନା ଥୋଇଦେଲ ଯିଏ ଦେଲା ଯ ରୁଟି ତଳେ ସ ଦେଇଦେ ନ ନାଇଁ ଯଦି କହେ ତୁ କଣ କରୁଛୁ ଦେ ତାହେଲେ ମୁଁ ନେଇକି ଦେବି ନ ନେ ତରକାରୀ ପତ୍ର ସମସ୍ତେ ତିନି ଜଣ ଯାକ ଥୋଇବେ। ଆଉ ମୁଁ ମୋର କାଲି ମୁଁ କହିଲି ଏଇଠି ଆସିଛ ବେଳେ ଖାଇଦେଇକି ଯା ପୁଣି ତଳକୁ ଯାଉଥିବ ନା କଣ? କହିଲେ ଆଉ ଖାଇଦେବି ମୁଁ କହିଲି ହଁ ଖାଇଦିଅ। ସେଇଠୁ ଏମାନେ ବାପ ଛୁଆ ସବୁ ଖାଉଥିଲେ ତାଙ୍କ କଥାରେ ସେ ଟିକେ ଦେଇଦେଲି ସେ ଖାଇଦେଲେ। ଖାଇ ଦେଇେଇକି ତାପରେ ତଳକୁ ଗଲେ ଯେମିତି ତାପରେ ମଝିରେ ମଝିରେ ବାବା ଖାଇବନି କି ସି ଆଉ ତରକାରୀ ପତ୍ର ଦେଇନାହାନ୍ତି। ବାବା ଖାଇବନି କି ଆଉ ବାବା କହିଲେ ନା ମୁଁ ଖାଇବିନି ଆଜି ଶୋଇପଡ଼ିଲି ସେମିତି। ଉପରୁ ଖାଇ ଦେଇକି ଯାଇଛନ୍ତି। ତାଙ୍କର ମାନେ ଗୋଟେ ଠାରେ ବସି ସମସ୍ତେ ଆଣିକି ଦେବେ। ଆଉ କାଲି ରାତିରେ ଉପରକୁ ଆସିଲେ ଯେମିତି ମନେ ଆସିଛନ୍ତି ତ ଏଠି ଶୋଉଛନ୍ତି ଉପର ରୁମରେ ଆସିଛ ଏକାଥରେ ଖାଇଦିଅ ଆଉ ପୁଣି ତଳକୁ ଯାଉଛ ତ ପୁଣି ଆସିବ ଏମିତି କାଇଁ ହଉଥିବ। ହେଲେ ହଉ ତ ନାଇୁ ଦେ ଖାଇଦବା ଦିଟା ଆଉ ସେଠୁ ଖାଇଦେଇକି ପଳେଇଲେ। ତାପରେ ସେଇଠୁ ସିଏ ତାଙ୍କର ତଳେ ତାଙ୍କର ପଚାରୁଛନ୍ତି ବାବା ଖାଇବନି କି? ହୁଁ ସେ କିଛି ଦେଇ ନାହାନ୍ତି ନା ପଚାରି ହଉଛି। ହେ ଆସିଲେ ସକାଳେ ସେ ତଳେ ସିଏ ଚା କରିଦେଲେ ପୁଣି ଆସ ଦେ ଟିକେ ଦେ ଚା ଟିକେ ଦେ। ପୁଣି ମୁଁ ଟିକେ ଦେବି ଚା କରି ସେ ସମସ୍ତଙ୍କ ଥରେ ଥରେ ଚାହା ଦିଥର ତିନିଥର ପିଇଦେବେ। ଆ ଆଉ ଯିଏ ଚାହା କଲେ, ଇଏ ନହଲେ ନେଇକି ପଳେଇବେ ଦୋକାନକୁ ଦେଇଦେବେ ଏମିତି। ଆଜି ବର୍ଷା ବୋଲି ଆସିନାହାନ୍ତି।